ହ୍ୟାଲୋ।
ହଁ ଦିଦି।
ହଁ ହଁ କୁହ।
କୁହନ୍ତୁ।
ଆଉ କଣ କଣ କହୁଥିଲି କି
ହଁ ଯୋଉତୁ ହଁହ
ଓହଁ ସେଇ ଯୋଉ ପିଠା ହଁ। ଚଉ ପିଠା ଟା ହଁ ଚିତଉ ପିଠା ର ଆମର ତ ଏଂପଡ଼ିଥିଲା ନା ଅ ତ ପିଠା ଟା ଆମର। ହଁ ଆମର ସେଇଟା ଆମର ଏ ଏଠି କେନାଲ ଅଛି। ମୋର ସେଠି ଏଠି ମୋ ଶାଶୁରେ କେନାଲ ହିଁ ଅଛି। ଆମର ସେଆଡେ ଗାଁ ରେ ଆମର। ପୋଖରୀ ଥିଲା ଏଠି ଆଉ ପୋଖରୀ ନାହିଁ। ଆମେ କେନାଲ ରେ ହିଁ ଆ ସେ ଠି ବି ପୂଜା କରଦଉ।
ଓହୋ। ଆଜ୍ଞା ଆଜ୍ଞା।
ଆଉ କେ ନାଲେ ଆମେ ଆଗେ ସେ ପୂଜା କରିକିରି ଗଲେ। ଘରେ ଆମର ଆମର ଇସାଣ ଏଇ ଯୋଉ ଇସାଣ ଯୋଉ ଦେଇ ପିଣ୍ଡି ଯୋଉ କହନ୍ତି। ଦେଇ ପିଣ୍ଡିରେ ଆମର ପୂଜା କରୁ। ତାପରେ ଠାକୁରଙ୍କ ପାଖରେ ଭୋଗ ଜଗନ୍ନାଥଙ୍କ ପାଖରେ ଆମର ଭୋଗ ଲଗାଉ। ତାପରେ ପିଠା ସମସ୍ତ ଘରେ ପ୍ରସାଦ ପାଇକରି ଖାଆନ୍ତି ଆଉ। ହ ସେଟା ଚିତ୍ତ ଲାଗି ଆମାବାସ୍ୟା ବଉଳ ଅମାବାସ୍ୟା ଯୋଉ ଗୋଟେ ଥାଏ ସେଠାରେ ବି ବଉଳ ଅମାବାସ୍ୟାରେ ବି ଆମର ପିଠା ଭୋଗ ହେଇକିରି ଆମର ସବୁ ଗଛ ଉୁଁ ଆମ ଘର ମଝି ଖୁଁ ମଝି ଘରେ ଆମର ଯୋଉ ଠାକୁରଙ୍କ ପାଖରେ ତ ପୂଜା ଭୋଗ ହବ ସେମିତି। ବଉଳ ଆମ୍ବ ଗଛ। ଳେ ଆମର ପୂଜା କରଉଁ। ସେ ଫଳନ୍ତିୀ ଗଛରେ ଯୋଉ ଯଦି ଆମ୍ବ ବଉଳ ହଁ ଆମେ ଆମ୍ବ ଗଛ ମୂଳେ ପୂଜା କରୁ। ଝୋ ଆମର ଝୋଟି ଦେଇକି ନ୍ତି ଆମର ଆମ୍ବ ଗଛ ମୂଳେ ପୂଜା କରୁ।
ହୁଁ, ଆଜ୍ଞା ଓ।
ସବୁ ଚାଲିଛି ଆଉ ଓଡ଼ିଆ ପରମ୍ପରା ହିସାବରେ ଆମର ଯାହା ଯେମିତି ପାରୁଛୁ ସେମିତି ଯଉ କାମ ଟା ଟିକେ ଯେମିତି ନ କଲେ ବି ସବୁ ଯଉ ପରମ୍ପରା ଇସ ହିସାବରେ ଯୋଉ ପୂଜା ବିଧି ସବୁ ନ ସାରିଲେ ଭଲ ଲାଗିବନିବି।
ଆମର ଆଗରୁ ସବୁ କରୁଥିଲେ ଏବେ କେହି ବି ପ୍ରାୟେ କରୁନାହାନ୍ତି।
ଏବେ ପ୍ରାୟେ କିଛି କିଛି କର ଆଉ ନାହାନ୍ତି ସେ ସବୁ ଜିନିଷ ବାକିି ସେ ଜିନି ସବୁ ଜିନିଷ କରିବା କଥା ଜାଣିବା କଥା ନା।
ହୁଁ ଏବେ ନୁଆକି ମ୍ୟାରେଜ କରିକି ଆସୁଛନ୍ତି ସେ ବି କରୁନାହାନ୍ତି।
ହଁ ଆଉ ଏବେ ଏବେ ତ ଫୁଣି ରଥ ଟଣା ହେଇଯିବ ନା।
ରଥ ଟଣା ହଁ ରଥ ଥଟଣା ଆସିବ ହୁଁ
ରଥ ଟଣା ଟାଇମିରେ କେବେ ଯାଆନ୍ତି ପୁରୀ?
ନା ମୁଁ ପୁରୀ ମାତ୍ର ଦିଥର ଯାଇଛି।
ଓହୋ ରଥ ଟଣା ଭିତରେ ଏବେ ଏବେ ଅଧିକ ଭିଡ ପୁରା ହଉ
ରଥ ଟଣାରେ କେବେ ଯିବେନି କେବେ ଯିବେନି। ଯେ।
ରଥ ଟଣାରେ ତ ହ ୱାନ ଆମେ ଯଦି ତମେ ଚାହିଁବ ଟିଭି ରେ ଏ ତ ପୁରା ବଢିଆ ସେ ଟିଭିରିରେ ପ ଠା ଠାକୁରଙ୍କୁ ଦର୍ଶନ ପୁରା ବଢିଆସେ ପୁରା କରିବ ଏମତି ଯୋଉ ଭିଡ ଆଉ ସେଇ ଗରମରେ
ଭିଡ ଗରମ କିଛି ଲାଭ ନାହିଁ। ଆଉ ଦେଖିବା ପାଇଁ ଚାହିଁଲେ ଦିଦି ସେମିତି କିଏ ଟିଭିରେ ବି ଦେଖିଦେଇ ପାରିବ।
ହଁ ଭଗବାନଙ୍କୁ ଯୋଉଠି ଥାାଇକି ଡା କିଲେ ବି ସେ ଭଗବାନ ଆମର ଶୁଣିବେ ତମ ଯଦି ମନରେ ଭକ୍ତି ଥିବ। ଘରେ ବସିବି ତମେ ଖାଲି ହାତ ଟେକିଦେଲେ ସେ ଭଗବାନ ଶୁଣିବେ।
ହଁ ଫା
ଆଖି ବୁଝିଦେଲେ ପୁରା ଆରାମ ସେ ଜଗନ୍ନାଥଙ୍କୁ ଦେ
ହଁ ଯିବ ଯଦି ଫାଙ୍କା ଟାଇମ୍ ରେ
ହଁ ଏବେ ଫାଙ୍କା ଟାଇମ୍ ରେ ବି ବୋହୁତ ତ ଭିଡ ହଉଛି।
ହଁ ହଁ ହଁ ଏବେ ତ ଭିଡ ହୋଉଚି ପ୍ରାୟ
ଏବେ ଅଧିକ ଜୟ ଜଗନ୍ନାଥ ଚେନଲ ଯଉ ବାହାରିଲା ଲୋକ ଲୋକ ସବୁ ଜାଣିଗଲେ ବହୁତ ଲୋକ ଏବେ ହଉଛନ୍ତି। ବାକି ସୁବିଧା ବହୁତ ତୁ ଆଗଠାରୁ ଏବେ ବହୁତ ସୁବିଧା କରିଦେଇଛିି।
ଚାନେଲ୍ ବାହାରିଛି କି ଜୟ ଜଗନ୍ନାଥ ଚାନେଲ୍ ଓ।
ଚାନେଲ ଗୋଟେ ବାହାରିଛି ବଢିଆ ସେଥିରେ ସବୁ ଜଗନ୍ନାଥଙ୍କର ସବୁ ଦେଖଉଛି। ସକାଳ ର ଧୂପ ପୋଠୁ ଲଗେଇ ସକାଳ ର ଆଳତି ଦବ। ସକାଳ ର ଭଜନ କୀର୍ତ୍ତନ ତାଙ୍କ। ର ନୀତି ସବୁ ଭଗବାନଙ୍କର ଯୋଉ କହୁଛନ୍ତି ସବୁ ଅନୁଭୂ। କହୁ। ଶୁଣିବେ ବଡ ଦାଣ୍ଡଟ ଛିଡା ହେଇକି‌। କିିରି। ସେଟା ପୁରା। କିୁ ଲୁହ ପଳେଇ ଆସିବ ଦେଖିବ ସେ ଅନୁଭୂତି ଟା। ଜଗନ୍ନାଥଙ୍କର ଅନୁଭୂତି କହୁଛନ୍ତି। ଉଁ ସମସ୍ତଙ୍କର କାହାର ସୁବିଧା ଅସୁବିଧା ସବୁ ଜଣାଉଛନ୍ତି ମୁଁ ଏମିତି ଆସିଥିଲି ଏମ ଏ କରି ସେଟା ଶୁଣିଲେ ବହୁତ ଆପେ ଆପେ ନିଜକୁ ଶାନ୍ତି ପୁରା ଲାଗିବ। ଦେଖନ୍ତୁ ଠାକୁରଙ୍କର ସେ ଯୋଉ ଉଁ ଉଁ ପଥିତ ପାବନ ବାନା ଯୋଉ ବନ୍ଧା ହୁଏ ସେ ଟାଇମ ଟା ବି ସବୁ ତାଙ୍କର ଟୋଟାଲ ଯେତେ ପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ବି ଯେଠୁ ଲାଗ ତାଙ୍କର ଯାହା ସବୁ ନୀତିକାନ୍ତି ହଉଛି ଟୋଟାଲ ମାନେ ଟୋ ଜଟଲ ସିଧା ପ୍ରସାରଣ ମାନେ ଜଟଳ ସେ ଚାନେ ଦ୍ଵାରା ସବୁ ଜାଣିପାରିବ।
ଓ ହୋ।
ଦେଖିବ ସକାଳୁ ତାଙ୍କର ଦ୍ୱାର ଭି ନୀତି ଯୋଉ ହଉଛି। ଜଗନ୍ନାଥଙ୍କର ପହଣ୍ଡି ଇଏଟା ଦେଖିବ ପୁରା ସ ସଖାଳୁ ଦର୍ଶନ ଟା ପୁରା ଦେଖିବ ପାଞ୍ଚ ଟା କେତେବେଳେ ପାଞ୍ଚଟା ହଁ ପାଞ୍ଚଟା ପନ୍ଦର କେତେବେଳେ ସାଢେ ପାଞ୍ଚଟା ଟା ସବୁବେଳେ ହଉଛି ତାଙ୍କ ଧୂପ ଦିଆ ହଉଛି। ସେମିତି ଦେଖିବ କେତେ ବଢିଆ ଲାଗ ଲାଗିବ ପା ଉଁ ହୁଁ।
ଯେ ଆପଣ କେବେ ଯାଇଛନ୍ତି?
ମୁଁ ତ ଏବେ ଏବେ ଆସିଛି ପୁରୀରୁ
ଓ ହ।
ଏଇ ପନ୍ଦର ଦିନି ଖଣ୍ଡେ ହବ ଯାଇ କି ଆସିଛି ଏବେ ମୁଁ ପୁରା ଗରମରେ ପଡଲି ଏଥର ଯଉ ଗଲି ବହୁତ ଜୋର ପୁରା ଗରମ ଥିଲା ଆଉ ଭିଡ ବି ସେଦିନ ବହୁତ ହେଇଗଲା। ସେଥିଲାଗି ଟିକେ ଠାକୁର ଦର୍ଶନ ଦଶର୍ନ କରିଛି ବାକି ବହୁତ ଭିଡରେ କରିଛି। ପୁରା ତିନି ଦି ଘଣ୍ଟା ଚାରି ଘଣ୍ଟା ରହିଲ ପୁରା ଲାଇନ ରେ ତାପରେ ଯାଇକିରି ଦର୍ଶନ କଲୁ ପୁରା ଚାରି ଘଣ୍ଟା ରହିଛୁ ଆମେ ଲାଇନରେ।
ବାପରେ ଏତେ ଟାଇମ ରହିଲେ।
ହଁ ସେ ଗୋଟେ ନୀତି ତାଙ୍କର ସକାଳର ଯୋଉ ନୀତିଟା ସେଦିନ ବନ୍ଦ ଥିଲା ଯଦି ସକାଳ ନୀତି ଟା ଲୋକ ଅଧେ ବି ଫାଷ୍ଟ ଦର୍ଶନ କରିକିରି ବାହାରି ଯାଇଥାନ୍ତେ ସେ ଗୋଟେ ଟାଇମ ରେ ଏକାଥରେ ବାହାରିଲେ ଦିଟା ବେଳକୁ ଏକାଥରେ ହଁ ତାଙ୍କର ଦ୍ୱାର ଫି ଟା ହେଲା ଯେ ସମସ୍ତେ ଗୋଟେ ଟାଇମ ରେ ସମସ୍ତେ ଏକାଥରେ ବାହାରିଲେ। ସେଥିଲାଗି ଟିକେ ପୁରା ହଁ। ଇଏ ହେଇଗଲା ଆଉ ଅସୁବିଧା ହେଇଗଲା ବହୁତ ଭିଡ ସେଦିନ। ସେ ଭିଡ ଆମେ ଆଉ ଜାଣିପାଇଲୁନୁ ଆମେ ସଖାଳେ ସେ ଦିନ ପୁରା ଯାଇକିରି ପହଞ୍ଚିଗଲୁ ସାଢେ ଛଅ ସାତ ଆମେ ଗାଡିରେ ହିଁ ଚ ପଲ ରଖିକିରି ପଳେଇଥିଲୁ ଆମେ ଚପଲ ଷ୍ଟାଣ୍ଡରେ ଆଉ ର ଦେଖି ପାଇଲୁନୁ ଯେ ସେତେବେଳେ ଆମେ ଖରା ଠିକ ପୁରା ଗୋଟେ ଦିଟା ବେଳକୁ ସେଠି ଠାକୁରଙ୍କୁ ଦେଖିକିରି ବାହାରିଲୁ ପିଚୁ ରୋଡ ତ ବଡଦାଣ୍ଡ ପୁରା ସଜ ହେଇକି- ଛି ବହୁ ଯଉ ପୁରା ଗରମ ତାତି ପୁରା ଗୋଡ ପୁରା ଫୋଟକା ହେଇଗଲିଆ ଭଳିଆ ଆମେ ଖାଲି ଦୌଡି ଦୌଡିକି ଆଇଲୁ ଆଉ ବି କିଛି ଗାଡି ବି ମଳିଲାନି ଆମ ଗାଡି ପାଖକୁ ନବା ପାଇଁ ଯୋଉ ଷ୍ଟାଣ୍ଡ କୁ ଆମେ ଦୌଡିଛୁ ଏ ଏତେ ଜୋର ଯେ ତ ଆଉ ତମେ ପୁରା କହିଲୁ ମୁଁ କହିଲି ଜଗନ୍ନାଥ ବି ଏତିକି ମାନେ ଗରମ ବାଡିରେ ବାଲିରେ ଚାଲି ନଥିବେ ଆମେ ଯୋଉ ବାଲିରେ ଚାଲିଥିଲୁ ଯଉ ଇଏ ରେ ପୁରା ସେ ରୋଡ ରେ ଚାଲିିକି ହୁଁ ହୁଁ ସେ ଦିନଟା ପୁରା ସେ ଦୁଃଖ ଦୁଃଖ ତ ନୁହଁ ମାନେ ଏ ଗରମ ଲାଗି ଆଉ ଦର୍ଶନ ଭଗବାନ କରୁଛୁ ଭଗବାନ ଗୋଟେ କଣ ତ ଚାହିଁଲେ ଆଉ ଆମେ ମୁଁ ତାକୁ ଏମିତି କଷ୍ଟ ଦେବି ବୋଲି
ହ ହ ହ ଓହୋ ଆଉ ସେଦିନ ସି ବିଚ ଯାଇଛନ୍ତି?
କୋଣାର୍କ ଯାଇଥିଲୁ ନା ସେ ଟିକି କୋଣାର୍କ ହଁ କୋଣାର୍କ ଯାଇଥିଲୁ କୋଣାର୍କ ପୁରା ବଢିଆ କରିଦେଇଚି। ଏବେ କୋଣାର୍କ ସେଇଠୁ ସେିଠିକି ଯାଇଁକିରି ଆଗେ ମାଙ୍କୁ ଦର୍ଶନ କଲୁ। ଫାଷ୍ଟ ଯେତେବେଳେ ଆମେ ଯାଇ ପହଞ୍ଚିଲୁ ମଙ୍ଗଳା ମାଙ୍କୁ ଆଗେ ଦର୍ଶନକଲୁ କାକଟପୁର ମଙ୍ଗଳାଙ୍କ ପା ଖରେ କେହି ଆମ ମାଙ୍କର ଆଳ ସେଇ ସମୟରେ ଯାଇ ପହଞ୍ଚିଲୁ ଠିକ୍ ଭୋ ପୁଅ ମାଆଙ୍କୁ ଟିକେ ଏତେ ଦିନି ଦର୍ଶନ କରିକିରି ଏ ପୁରା ବଢିଆ ଲାଗିଲା। ସେଠୁ ତାପରେ ବାହାରିଲୁ ପୁ ଏତିକି ଆଉ
ଓ ହ। ଆଉ ଆଉ ଉ କଣ ନୂଆ? କରିଦେଇଚନ୍ତି କୋଣାର୍କରେ
କୋଣାର୍କରେ ସେ ତ ସବୁ ଏବେ ପୁରା ବଢିଆ ବଢିଆ ସବୁ ଉ ଇଏ ହେଇଚି। ପାର୍କ ତ ପୁରା ବଢିଆ ହେଇଚି ଯେ ପାର୍କ ର ପୁରା ଆଗଠୁ ପାର୍କ ପୁରା ସାଇଟରେ ସବୁ ବନେଇ ଦେଇଚନ୍ତି। ଉଁ ପୁରା ଏତେ ଫୁଲ ସେଠି ମାନେ ଯୋଉ ଶା ଯୁଆଡେ ଦେଖିବ ଖାଲି ଫୁଲ କେତେ ଭେରାଇଟି ଭେରାଇଟି ଫୁଲ ଲଗେଇ ତମେ ପୁରା ଫୁଲତ ଦେଖିକିରି ମୁଁ ପୁରା ଖୁସି ହେଇଗଲି। ବାକି ଲେଖା ହେଇଯାଇଚି ଫୁଲ ଛିଣ୍ଡେଇବା ମନା ବୋଲି ଆମେ ଗୋଟେ ବି ଫୁଲ ଛିଣ୍ଡେଇ ପାଇଲୁନି ଖାଲି ଦେଖିକିରି। ହୁଁ ସେ ସେମିତିଆ ଫୁଲ ମୁଁ କେବେ ଦେଖିନଥିଲି, ଏତେ ଜୋର ଗୋ କି ଫୁଲ ଫୁ ଫୁଟିଚି, ପ୍ରାୟ ଏତେ ବଢିଆ ଦେଖାଯାଉଛି। ପୁରା ହୁଆଇଟ, ହୁଆଇଟ, ର ହୁଆଇଟ ତା ମଝିରେ ପିଙ୍କ ଅଛି, ସେଟା ପୁରା ବଢିଆ ଦେଖାଯାଉଥାଏ, ଫୁଲ ପେନ୍ଥି, ପେନ୍ଥି ଭଳିଆ ସେ ଟଗର ଫୁଲ ଭଳିଆ
ହୁଆଇଟ ମଝ୍ ମଝିରେ ପିଙ୍କ
ପୁରା ସେ କି ଫୁଲ ମୁଁ ବି ଜାଣିପାଇଲିନି, ପୁରା ବଡ, ବଡ ଗଛ ହେଇ ଛି, ପୁରା ବହୁତ ସାରା ଫୁଲ ଫୁଟିଛି।
ଚମ୍ପା ଫୁଲ କି?
ନା ଚମ୍ପା ଫୁଲ ତ ସେ ନୁହ
ଓହୋ।
ସେ ଫୁଲ ଟା ହିଁ ଜାଣିପାଇଲିନି, ବଢିଆ ଦେଖା ଯାଉଥାଏ, ଶୁଣିଛି ଫୁଲ ଟା ହିଁ ଜାଣି ପାରିଲିନି ବଢ଼ିଆ ଦେଖା ଯାଉଛି ସେ ଫୁଲ ସାଙ୍ଗକୁ ଆଉ ଠାକୁରଙ୍କର ସେ ଯେ ପୁରା ଯେମିତି ଦେଖା ଯାଉଥାଏ, ମନ୍ଦିର ଟା ପୁରା ବଢିଆ ପୁରା ଶୁଭା ଦେ ଦେଖ ଦେଖା ଯାଉଥାଏ, ମନ୍ଦିର ସେ ଯୋଉ ସବୁ ଜିନିଷ ବି ବଢିଆ ପଡିଥାଏ, ସବୁ ରେଟ ବାକି ଅ ଅଧିକ ବାକି ଜିନିଷ ସବୁ ଯୋଉ ପଡିଥାଏ, ପୁରା ବଢିଆ ଦେଖାଯାଉଥାଏ, ସବୁ ସେଠି ସବୁ ନା। ସବୁ କାଠର ଜିନିଷ ବେଶୀ ମିଳିଯାଏ, ସବୁ ବାହାର ଜିନିଷ ସବୁ ପଥର ଜିନିଷ ସେ ସବୁ ଜିନିଷ ବହୁତ ତ ମିଳିଯାଇ
ହୁଁ।
ଯୋଉ ଜିନିଷ ବାକି କୋଣାର୍କରେ ଖୋଜିବ ପୁରୀ କୋଣାର୍କରେ ସେମିତିଆ ଜିନିଷ ଯେତେ ଖୋଜିବ ମିଳିଯିବ ସବୁ। ଘର କରଣା ଜିନିଷ ସିଏହିଁ ସେଠି ବହୁତ ମିଳିଯାଏ। ସଜାସଜି ଜିନିଷ ସବୁ ପୁରୀ କୋଣାର୍କରେ ହିଁ ମିଳିଯିବ।
ସଜାସଜି ହଁ ଭଲ ମିଳେ ସ
ଘରର ସେଠି ସବୁ ବଢିଆ ଜିନିଷ ମିଳିଯାଏ ହୁଁ।
ପୁରୀ ତ ଯାଇକିରି ମୋର ଭାରି ଅବଢା ଖାଇବାରେ ଏଥର ଇଚ୍ଛା ଥିଲା ବାକି ଅବଢା ଟିକେ ଖାଇପାଇଲିନି। ପୁରୀରେ ନା ଆମେ ଯୋଉ ଟାଇମ ରେ ବାହାରିଲେ ସେତେବେଳେ ଅବଢା ବାହାରି ନଥିଲା। ଆଉ ଟିକେ ଟାଇମ ଲାଗିବ କହିଲେ। ଯେତେ ଯୋଉ ଆମେ ଛୋଟ ଛୁଆ ଛୁଆ ଙ୍କୁ ନେଇକି ଯାଇଛୁ ଆମେ ତ ଆଉ କୋଉଠି ରହିପାରିବୁନୁ କହିଲେ ଭୋକ ବି ହେଲେ ସାଙ୍ଗ ଆଇଚୁ ହୁଁ ସେ ସେଥିଲାଗି ଆମେ ବାହାରି ପଳେଇଲୁ ସେ ସାଇଡରେ ଗୋଟେ ବାକି ସାଧା ହୋଟେଲ ରେ ଗୋଟେ ଆମେ ଖାଇଲୁ ବେଶି ମସଲା ମସଲି ନାହିଁ ସେଇଠୁ ପୁରୀଠୁ ପୁରା ପାଖ ପାଖରେ ପୁରା ହାପ କିଲୋମିଟର ହଁ। ଆମେ ଯାଇକି ସେଇ ହୋଟେଲ ରେ ଖାଇଲୁ ଟିକେ ପୁରା ଶାନ୍ତି ଲାଗିଲା ତାପରେ ଟିକେ ବସିଲୁ ତାପରେ ଆସିଲୁ। ଅବଢା ଟିକେ କି ଏଥର ଖାଇପାରିଲିନି ସେଇଟା ଟିକେ ମନରେ ଅଫସୋସ ରହିବ।
ଓ ହୋ ଆପଣ କେତେ କେତେ କିଲୋମିଟର ହବ ସେଟି
ହଁ ମୁଁ ଟିକେ ଛାଡି କଲ୍ କରୁଚି।
ହଉ ହଉ ଦିଦି।